ହମ।
ହ୍ୟାଲୋ।
ହଁ କଣ କରୁଛୁ?
ଏଇ ବଇଥିଲି।
ଆଉ କେମିତି ଅଛୁ? ମୁଁ, ବି ଏଇ ବସିଥିଲି ଟିକେ ଯାଇଥିଲି ବୁଲିବା ପାଇଁ। ଏ ବର୍ଷା ତ ପ୍ରବଳ ହଉଛି।
ସେଇଥିପାଇଁ ଧଇଁ ସଇଁ ହେଇ ଦୌଡ଼ି ଦୌଡ଼ି ଆଇଲ।
ସେପଟେ ବର୍ଷା ହଉଛି?
ନା ବର୍ଷା ହୋଉନି ହେଲେ ସେମିତିଆ ଟିକେ ପାଗ କରିଛି ଆଉ।
ଓହୋ ଏପଟେ ତ ବର୍ଷା ମାନେ ପ୍ରବଳ ବର୍ଷା ଛେଚିଲା, ଛେଚିଲା, ଛେଚିଲା ବର୍ଷା, ତାପରେ ମୁଁ ଟିକେ ବାହାରକୁ ଯିବି ବୋଲି ଭାବିଲା ବେଳକୁ ଯାଇପାରିଲିନି। ତାପରେ ଏଇ ବ ଏଇନା ଟିକେ ବ ର୍ଷା ଛାଡ଼ିଲା ଯେତେବେଳୁ ମୁଁ କହିଲି ଚାଲିକି ଆସିବା ହେଲେ।
ହଁ ହଁ।
ଆଉ ଦେହ କେମିତି ଅଛି ତୋର? ହଁ ବୁଲିବା
ହଁ, ଦେହ ସେ ଦେହ ଭଲ ଅଛି ଆଉ।
ଆଉ ବଜାର ଆଡେ ଯାଇଥିଲୁ କି ନାଇଁ?
ନାଇଁ ବା ଯାଇନି।
ଆଉ ଯିବୁ ଆଜି ଯା ଯିବୁନି ମୁଁ।
ଆଜି ଯିବାର ନାହିଁ ବୋଧେ ଆଉ। ଯିବି କାଲି ଆଡକୁ ଆଉ ଆବେ ହ୍ୟାଲୋ।
ହୁଁ, ଆଉ ବଜାର ଗଲେ କଣ ଖାଇବା ପାଇଁ ଭଲ ଲାଗେ ତତେ?
ମତେ ଭଲ ଲାଗେ କଣ ଗୁପଚୁପ୍, ମୋମୋ ମୋମୋ ତ ଫେବରେଟ୍ ମୋ
ହୁଁ।
ତମକୁ କଁ ଭଲ ଲାଗେ?
ମତେ ବଜାର କୁ ଗଲେ ମତେ ରୋଲ ଖାଇବା ପାଇଁ ଭଲ ଲାଗେ।
ଉଁ ୱା ହ ତମର ତ ରୋଲ ଆଉ ଭେଜ ବିରିୟାନୀ ନା ଏବେ ଚିକେନ ବିରିୟାନି?
ଏବେ ଚିକେନ ବିରିୟାନ ହେଇଯାଇଛି।
ନୋ
ହୁଁ। ହଉ।
ହଉ ତମର ତାହେଲେ ଦୋଳି ଲାଗିଛି ନା ରଜ ପାଇଁ?
ହଁ ରଜ ପାଇଁ ଦୋଳି ଏପଟେ ପଡିଛି। ଏପଟୁ ସବୁ ଭାଇ ଆଜିଠୁ ସବୁ କି ଗୋଟେ ବାଜିଲାଣି ରଜ ପାଇଁ ରଜ କାଲି ଅଛି। ଆଜି ସବୁ ପୁରା ଡେକୋରେଟ୍ ଫେକୋରେଟ କରୁଛୁ। ବଜଉଚନ୍ତି ଗୀତ ତାଙ୍କର ଆଉ।
ହଁ।
ହଁ।
କାଲି ତ ରଜ ଆଜି ତ ସଜବାଜ।
ନ ହଁ।
ହଁ ରଜରେ ତୁ ବୁଲିବା ପାଇଁ ଯିବୁ ମହୋତ୍ସବ ନା।
ହଁ ବା ଆମର ତ ସିଆଡେ ମହୋସ ପଡିଛି ଆଉ ଏବେ ଭିଡ ହେଇଥିବ ପୁରା ସାଂଘାତିକ ଭିଡ। ହଁ ବା।
ହୁଁ ଦେଖି ମାନେ ଭଲ ଲାଗେ ଯିବା ପାଇଁ ଭଲ ଲାଗେ ଏଇ ଯୋଉ। ବୁଲିବା ପାଇଁ ଅ ଭଲ ଲାଗେନି? ହେଲୋ। ହେଲୋ। ହେଲୋ।
ହାଲୋ ହଁ ହଁ ଏ ନେଟ୍ ଟୁୱେଲଭ ପ୍ରୋବ୍ଲମ ସେଥିପାଇଁ ଏମିତି ହଉଥିବ ଆଉ।
ହଁ ହଁ ନେଟୱାର୍କ ତ ସବୁବେଳେ ପ୍ରୋବ୍ଲେମ ହେଲା। ଏଇ ବର୍ଷା ହଉଛି ବୋଲି ଏମିତି ସବୁ ପ୍ରୋବ୍ଲେମ ଦେଖଉଛି ସବୁ କିଛି ନା।
ଆଉ ତ ଆମର ବହୁ ହଷ୍ଟେଲରେ ଆମରତ ବହୁତ ପ୍ରୋବ୍ଲେମ ଦେଖାଇ ଦିଏ ନେଟୱର୍କର।
କଣ ହେଇଚି?
ହଷ୍ଟେଲ ରେ ଆମର ନେଟୱାର୍କ ର ବହୁତ ପ୍ରୋବଲେମ୍ ଦେଖାଏ ନା ନାଇଁ।
ଥାଏ ନା ନାଇଁ? ହଁ।
ହୁଁ।
ହଁ।
ଆଉ
ଆଉ କଣ। ଆଜି ଆମର ହେଇଥିଲା ଚିକେନ କଷା ଭାତ।
ଉଁ ହୁଁ।
ହଁ।
ଉଁ
ହେଇଥିଲା ଖାଇଥିଲୁ ଖାଇ ପିଇକି ଖାଉ ଖାଉ ଗାଧେଇବାକୁ ଗଲି ତମେ ହେଇଯାଇଥିଲା ତ ସେତେବେଳକୁ ଦିଟା ବାଜିଗଲାଣି ଇଆଡେ। ତାପରେ ଗାଧେଇବାକୁ ଗଲିି ଭାରି ଗାଧେଇ ପାଧେଇ ଆଇଲି ଆସିକି ତାପରେ ଦିଦି ତା ପୁଅ କୁ ଖୁ ଖୁଆଉଥିଲା ସିଏ ଲେଟ୍ ହେଲା ତାପରେ ସେ ଖାଇ ପିଇ ସାଇଲା ପରେ ଆମେ ଖାଇଲୁ ସବୁ ତିନିଟା ସାଢେ ତିନିଟା ଏମିତି ହେଇଗଲା। ତାପରେ ହଁ ବହୁତ ଲେଟ୍ ହେଇଗଲା ତାପରେ ସବୁ ଶୋଇସାଇକି ଏଇ ପାଞ୍ଚଟା ସାଢେ ପାଞ୍ଚଟା ବେଳକୁ ଉଠିକି। ମମି ଗଲା ମାମୁଁ ଘରକୁ ଟିକେ ଦେଖା କରିବାକୁ କାଲି ପଳେଇବୁ ପାରାଦୀପ। ମମି ଗଲା ସେଇଠୁ ମାମୁଁ ଘରକୁ ଦେଖା କରିବାକୁ ଦେଖା କରି ଆମେ ମାଉସୀ ଘରେ ଅଛୁ। ମାମୁଁ ଘର ଏଇ ପାଖରେ ଏଇଠି ଚାଲିକି ଗଲା ତାପରେ ଦେଖ ତାପରେ ଆସିଲା ପରେ ଆମେ ସେଇଠୁ ଯିବୁ ଆଉ କାଲି ପଳେଇବୁ। ମାପା ଟିକେଟ୍ କରିସାରିଲେଣି କାଲି ପଳେଇବୁ।
ହୁଁ ହୁଁ
ଯାଇକି ଗଲେ ହଷ୍ଟେଲ୍ ର ଜିନିଷ ପତ୍ର ସବୁ ପୁଣି ସଜଡା ସଜଡି ହବ।
ପଡିବ ହଁ ଆମର ହଷ୍ଟେଲ୍ କଲେଜ୍ କେବେ ଖେଲୁଚି?
କଲେଜ୍ ସତରରେ।
ସତରରେ ଖୋଲୁଚି।
ହଁ।
ଯୋଉ ଦିନ ଖୋଲୁଚି ତମେ ସେଇଦିନ ହିଁ ଯିବ ନା?
ହଁ।
ହୁଁ ତମ ସବୁ ଛୁଆ ଆସିବେ?
ହଁ ସମସ୍ତେ ଆସିବେ ବା। ହଁ ଏବେ ଯିବି ହେଲା ଠିକି। କଣ ହେଇଚି ମାମୁଁ ଘରକୁ ଭାଇ ଆସୁଛନ୍ତି ନବା ପାଇଁ। କଥା ହେଇସାରିଲା ପରେ ଯିବି ଆଉ ମମି ସହିରେ ଫୋନ କରିଥିଲା ମୁଁ ଆଉ ଗ ଉଠେଇ ପାଇଲିିନି ଦିଦି କହିଲି ତୁ ଉଠେଇ କି କହ ସେ କଥା ହଉଛି ବୋଲି ତାପରେ ସେଇଠୁ ମମି କିହିଲା ତାକୁ। କହ ବାହାରିବ ଭାଇ ଆଉଚି ନେଇକି ଆସିବେ।
ହୁଁ
ସମସ ବି କଥା ହେଇଯାଇଥି ବି ତ ହଁ।
କାଲି ପଳେଇଆସିବୁ ଯିବୁ ଟିକେ ଦେଖା କରିକି ପଳେଇଆସୁ ଭୁଲ୍ ଭଲ ଲାଗିବ ଆଉ। ବନ୍ଧୁବାନ୍ଧବଙ୍କ ଘରୁକୁ ଗଲେ ଭଲ ଲାଗେ ଅବଶ୍ୟ। ଆଉ।
ଲେଟ୍ ହେଲେ ବାସ୍। ତୁ କଥା ହେଇଯିବୁ ଆସିକି ସେଠୁ ତମ ସଂ କେତେବେଳେ ଗୋଟେ କରିବି ତମ ପାଖକୁ ମୁଁ ଲଗେଇବି ଆଉ।
ହଉ ମତେ ଲଗେଇବୁ ଛୁଟି ହେଲେ ଆଉ।
ହଁ ହୁଁ।
ଇଏ ଆସିଲେ ମୁଁ କହିକି ପଳେଇବି।
ଠିକ୍ ଅଛି। କେତେ କଥା ହଉଚେ କେତେ କଥାଆଉ ମନେ ପକେଇବା ଆମେ।
ଯେତେ ମନେ ପକେଇକି କଥା ହେବା କହିଚୁ ତୁ ମତେ ହୁଁ ହୁଁ ହୁଁ।
ମାନେ ଏମିତି ଭାବ ଆମେ କେବେ ଏମିତି କଥା ହଉଥିଲେ ଆଗରୁ।
ନା ପା ଆଗରୁ କେବେ ବି ଆମର ଏତିକି କମୁନିକେସନ ନଥିଲା ତାହାଲେ ଏ ବେ ଉଁ ହୁଁ। ଦିନରେ ହଜାରେ ଥର ବୋଧେ କଲ ଆମର ତୋର ମୋର ଯାଇଚୁ।
ଏଭ ଳିଆ ହବପା।
ହସ ମଡିବ ବନ୍ଧୁ ହଷ୍ଟେଲରେଏମିତି ଥିବ ତମର ମୋର ତମେ ତମ ବେଡ ରେ ମୁଁ ମୋ ବେଡ ରେ ବସିି ଟିକେ ଏମିତି କଥା ହଉ ତ।
ହଁ। ମୁଁ ଜଲାକାଲି ମୁଁ ବାହାରେ କଥା ହେବି ଆସିକି।
ହୁଁ ଉଁ। କଣ କଥା ହବ ସତରେ କଣ ଖାଇଛୁ ମୁଁ ତମକୁ କହିଲି ତମେ ତ ଯାହା ଖାଇଛ ମୁଁ ତ ସେୟଆ ଖାଇଚି।
ହଷ୍ଟେଲ ଖାଇବାକୁ ବର୍ଣ୍ଣନା କରିଦେବା ତାପରେ ଆଉ।
ହୁଁ। ଆଉ ହିମ୍।
ହୁଁ ସେଇଆ।
ଓ ମୋ ଯ ବାପା ସହିତ କଥା ହଉଥିଲି ହେଲା ତା ସେ ବହୁତ ସାରା ମନ ତାଙ୍କର କଣ ଗୋଟେ ମନ୍ତ ଅଛି ଗୋଟେ କିଏ ମନ୍ଦିର ତମର
ଆମର
ହଁ ସେଇପଟେ ମ ଅଛି କଣ ଗୋଟେ ମନ୍ଦିରଟେ
ଜଗତସିଂହୁ ପୁର।
ହଁ କଣଟେ ଅଛି ହଁ ସେଇପଟେ କି ମଠ ବୋଧେ ସେ କହୁଥିଲେ ସେଠି ଯୋଉ ଠାକୁର ଯିଏ ଅଛନ୍ତି ହେଲା ସେ ଧୀରେ ଧୀରେ ବଢୁଚନ୍ତି।
ଓହୋ।
ହଁ କଣ ଅଲ୍‌ କଣ ସେ ମନ୍ଦିର ମୁଁ ଭୁଲିଗଲି ନା ଟା ଭୁଲିଗଲି।
ହୁଁ।
ସବୁ ମାନେ ସେ ଯୋଉରେ ସ ଭଗବାନ ସେମାନେ ସେ କଣ କହିଲୁ?
ପାପାଲି ଆଜି ମୋତେ କହୁଥିଲା ଯୋଉ ଇଏ କାଳିଜାଇ।
ହଁ ହଁ କାଳିଜାଇ ଷ୍ଟୋରି ତୁ ଶୁ ଶୁଣି ଜାଣିିନଥିଲୁ।
ନାଇଁ ଜାଣିନଥିଲି ମତେ କହୁଥିଲା ବା।
ହୁଁ ହୁଁ ସତରେ କେତେ ଦୁଃଖ କଥା ନା ତୁ ଦ୍ଭା ବେଣା ଥରେ ମା ଦୁଃଖ ଯେତିକି ଡର ସେତିକି। ନାଇଁ ମୁଁ ଡର ସେତିକି ଲାଗେ
ହଁ।
ମାନେ ତୁ ଯିବୁ ସେଠିକି ପାଣିରେ ପାଣିରେ ପାଣିରେ ବସିକି ଯିବୁ ବୋଟ ରେ ଏତେ କିଲୋମିଟର ମାନେ ଭାବ୍ ଏ ଘଣ୍ଟେ ଯିବା ଆସିବା ଘଣ୍ଟେ କାଳେ ଆଉ ଜାଣିଛୁ ହଁ ଯିବା ଘଣ୍ଟେ ଆସିବା ଘଣ୍ଟେ ଆଉ ଜାଣିଚୁ ସେଠିକି ହେଲା ସେଠି ସନ୍ଧ୍ୟାରେ କେହି ରହନ୍ତିନି ବୋଲି
ହଁ ନାଇଁ ସେଠି ସବୁ ସାତଟା ବେଳକୁ କବାଟ ବନ୍ଦ କରିଦିଅନ୍ତି।
କବାଟ ବନ୍ଦ କରି ପଳେଇ ଆସନ୍ତି ସମସ୍ତେ ପୂଜାରୀ ସହ ସମସ୍ତେ। ଯେତିକି ଯାଇଥିବେ ଲୋକ।
ସେ ଅଛି ଯାହା ତାଙ୍କର ନିୟମ।
ହୁଁ। ଆଉ ଜାଣିଛୁ ରାତିରେ ଜାଣିଛୁ ରାତିରେ ଶୁଭା ଯାଏ ମାନେ କାନ୍ଦିବାର ଶବ୍ଦ। ଆଉ ଲୋକମାନେ ବି ବାହାରନ୍ତିନି ରାତିରେ ତ।
ହଁ ତାଙ୍କର ସେ ଯୋଉ ଅଛି ବା ସେ ଯୋଉ ଯିଏ ଯାହାର ହେଇ ଥିଲା ଯେ ବୁଡି ଯାଇଥିଲେ ତାଙ୍କର ହିଁ ଇଏ
ମା କାଳି ଯାଇ ଯୋଉ ବୁଡି ଯାଇନଥିଲେ ସିଏ ସେ କାନ୍ଦନ୍ତି ରାତିରେ।
ହଁ।
ଉଁ ତାଙ୍କର ମା ବାହା ହେବାର ଇଚ୍ଛା ନଥିଲା ତାଙ୍କ ବାପା କହିଲେ ନାଇଁ ବାହା ହେବା ପାଇଁ। ତାପରେ ଦେଖିଲା ବେଳକୁ ସେ ଆକ୍‌ଚ୍ବାଲିଠାକୁର ହବାର ଥିଲା ସେ ଜଣେ ଦେବୀ ଥିଲେ।
ହୁଁ। ସେଠିକାଳେ ଯିଏ ଯାଆନ୍ତି ଆଉ ମାନସିକ କରିକି ଯାଆନ୍ତିନି ସେମିତି ଯାଆନ୍ତି।
ହଁ ହଁ ସେମିତି ଯାଆନ୍ତି ଯଦି ମାନସିକ କିଛି କରିଥିବୁ ଯଦି ନହେଲା ହୁ ନେଇେ ଯୋ ହୁଁ ଆଉ ଯୋଉ ମନେରେଣିଛୁ କିଛି ଖରାପ ଚିନ୍ତାଧାରା କି ଭାବନା ର ଦେଖିବୁନି କି ମୁଁ ଯାଉଛି ହଁ ପୁରା ଖୋଲା ଯାଉଛି ଯଦି ଡଙ୍ଗା ବୁଡିଗଲା କି କଣ ହବ ଏସବୁ ଭାବ ଭାବନା ଜମା ରଖିବୁନି ଭାବନା ରଖିଲେ ହିଁ ଅ ଅଘଟଣ ଘଟିବ।
ହଁ।
ମାନେ ଜାଗା ଭିଲି ପୁରା ଇଏ ଲାଗେ
ହଁ ବା ଆଗରୁ କଣ ସବୁ ମାନୁଥିଲେ ଏବେ ଆଉ କିଛି ମାନୁ ବି ନାହାନ୍ତି।
ହଁ ଆଗରୁ ମୁଁ ଏବେ ଆଉ କିଛି ମାନୁନାହାନ୍ତି। ମୁଁ ତ କେବେ ମୁଁ ସେଠିକି ଯବା ଯିବିନି ମତେ ବହୁତ ଡର ସେଠି ପାଣିରେ ମୋର ବହୁତ ଡର।
ହୁଁ।
ହୁଁ ତୁ ଯାଇଛୁ ନା ନାଇଁ ସେପଟେ କେବେ?
ନାଇଁ ଯାଇନି ଯିବାର ଅଛି।
ବର ଅଛ। ମୁଁ ବାହାରୁ ଦେଖିଚି ଭିତରୁ ପାଣିକୁ ଡର ନା ମୁଁ ଯଦି ପାଣି ଭିତରେ ପଶିବିଉ ବୋଟ ରେ ବସିଲା ବେଳେ ମୁଁ ଭାବୁଛି ଭାବଗୁରା ମାଇଣ୍ଡ କୁ ଆସିବ।
ଘର ମାଡିବ ଖାଲି ଏଇସବୁ ମନେ ପଡିବ କାହିଁକି ଏବେ ଜାଣିଦେଲେ ନା ସବୁ କ୍ଲିୟରରେ।
ହଁ ଜାଣିଦେଲା ପରେ ଡର ଲାଗିବ ନା ସାଙ୍ଗେ ସାଙ୍ଗେ ମୋ ମନରେ ସେଇ ସବୁ କଥା ଆସିବ।
ସେଇ ହବ ହଉ ଠିକ ଅଛି ତମେ କଣ କର ମୁଁ ଯାଉଛି। ଅଛି ବୁଲାବୁଲି କରିକି
ହଉ ତାହେଲେ ଠିକ ଅଛିସିଲେ ମତେ ଫା ହେଲେ କଲ୍ କରିବ ଆଉ।
ହଉ ଠିକ ଅଛି, ହଉ। କ୍ୟା